ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ ସାଙ୍ଗ, ମୁଁ ଯୋଉ କଥା କହିଥିଲି ତୁ ବୁଝିପାରୁନଥିବୁ ମୁଁ ଫାଷ୍ଟ ରୁ କହୁଛି। ଠିକ୍ ଅଛି। ମୁଁ ପୁରୀ ଯାଇଥିଲି, ପୁରୀର ବହୁତ ବଡ ସମୁଦ୍ର ଥିଲା। ବଡ ସମୁଦ୍ରରେ ତ ଥିବ ନା। ପୁରୀରେ ଆଉ କଣ ଥିବ କି, ଆଉ ମୁଁ ଯେମିତିି ମୁଁ ଯୋଉଠି ଠିଆହେଇଥିଲି ସେଠି ପାଣି ଏତେ ଜୋରୁ ଆସିଲା ମୁଁ ପଡିଗଲି ମୋ ଚପଳ ଭାସିକି ପଳେଇଗଲା ସେ ମୋ ଶହେ ମୁଁ କହିଲି ଯା ମୋ ଶହେ ଟଙ୍କାର ଚପଲ ଭାସିକି ପଡିଗଲା, ତାପରେ ସେ ଯେ ଆଉଥରେ ପାଣି ଆସିଲା ତାଉଥରେ ଯେବେ ପାଣି ଆସି ଥିଲା ସେ ମୋ ଶହେ ଟଙ୍କା। ଚପ୍ ଫେର୍ ନେଇକି ପଡେଇଆସିଲା ମୁଁ ଭାବିଲି ଆଉ ମୋ ଶହେ ଟଙ୍କା ତ ଫେର୍ ପଳେଇ ଆସିଲା ଆଉ କଣ। ସେ ଆଉ ଥରେ ଯେ ପାଣି ଆସିଲା ମତେ ଫେର୍ ପଡେଇଦେଲା ମୁଁ ଫେର୍ ପଡିଗଲି। ଆଉ ଏ ତେ ମୋ ଦରଦ ତ ହେଇଗଲା ନା ପିଟି। ଟା। ଦି ଦି ଥର ପଡିକି, ଆଉ ମୁଁ ଭାବିଲି ମୋ ସାଙ୍ଗଟା ମୋ ଠାରୁ ଉଁ ସେ ରାଗ୍। ଗି ଯାଇଛି ସେଇଥିପାଇଁ ମୋତେ ଗାଡି ଦେଲା ସେଥିପାଇଁ ମୁଁ ପଡି ଯାଇଛି। ଆଉ, ଆମ ପୁରୀ ଆଉ ପୁରୀରେ ମୁଁ ଦେ ଖିଲି ସେଠିରେ ବହୁତ୍। ବଢିଆ ବଢିଆ ଫୁଡ୍ ଫୁଟ୍ ଷ୍ଟଲ୍ ସବୁ ଥିଲା। ସେ ବଢିଆ ବଢିଆ ଜିନିଷ ଖାଇବାର ଥିଲା, ଏଇ ଭୁ ଥିଲା ହଉ ଗୁପ୍ତ। ଚୁପ ଥିଲା ଚାଟ୍ ଥିଲା ଚଟପଟି ଥିଲା ବୁଢୀର ଚୁଟି ଯୋଉଟା କହୁଛନ୍ତି ବୁଢିର ଚୁଟି ସେଇଟା ବି ଥିଲା। ଆଉ ପୁରୀରେ ମୁଁ ବହୁତ ଗାଧେଇଲି ମତେ ବହୁତ ମଜା ଆସିଲା ଗୋଟେ ରୁମ। ମୁ ଡ କ ଆମେ ସମସ୍ତେ ଯାଇଥିଲେ ସେଠ ଫିଷ୍ କଲେ ମାଉୀ ମୋ ପି ସି। ମୋ ମା ମଉସା ସମସ୍ତେ ଯାଇଥିଲେ ଆମେ ସବୁ ସେଥିରେ ଚିକେନ ବିରିୟାନୀ ତିଆରି କଲୁ ଦହି ସଲାଦ ପପାଡ ଏଇ ସବୁ ତିଆରି କରିକି ଆମେ ଖାଇଲୁ ମଜା ଆସିଲା ତାପରେ ଆମେ ଆସିଲୁ ରାସ୍ତାରେ। ଠିଆଇକି ଆମେ ଗୋଟେ ଗେଡେ ଖାଇଲୁ ମିଲ୍ ସବୁ ଥିଲା ସେ ମିଲ୍ ସବୁ ଆମେ ଖାଇଲୁ ସେଠାରେ ବି ବହୁତ ବଢିଆ ବଢିଆ ଆମେ ଗୋଟେ ଗାର୍ଡେନ କୁ ଯାଇଥିଲୁ ସେଟା ବହୁତ ସୁନ୍ଦର ଦେଖା ଯାଉଥିଲା ସେ ଗାର୍ଡେନ ଟା ପଚାରିବୁନି।
ତୁ ସେଠି ଯାଇଥିଲୁ ଫଟୋ ଉଠେଇଲୁ।
ହଁ ମୁଁ ଫଟୋ ଉଠେଇଲି ମତେ ବହୁତ ମଜା ଆସିଲା ସେଠା ଯାଇକି ଦେଖିକି ଆଉ କେତେ ବଢିଆ ଗାର୍ଡେନ ସେ ଥିଲା ତାପରେ ଦେଖିଲି କେତେ ବଢିଆ ବଢିଆ ସବୁ କଲରର ଗୋଲାପ ଫୁଲ ଥିଲା। ବଢିଆ ବଢିଆ ଗୋଲାପ ଫୁଲ ଥିଲା ଗେଣ୍ଡୁ ଫୁଲ ଥିଲା ଚମ୍ପା ଫୁଲ ଥିଲା ଚମେଲି ଫୁଲ ଥିଲା ସବୁ ଫୁଲ ଥିଲା। ଆଉ ସେ ମୁଁ ଗୋଟେ ଗୁଲଦସ୍ତା ତିଆରି କରି। ହଁ ମୁଁ ତୋ ପାଇଁ ନ ଏ ଗୁଲଦସ୍ତା ଗୋଟେ ତିଆରି କରିକି ନେଇକି ଆସିଛି।
ହଉ ମତେ ଦବୁ ଆଉ।
ହଁ ଦେବି ତତେ। ଯେବେ ଯିବି ମୁଁ ଘରକୁ ଦେବି। ଆଉ କଣ ନେ
ହଁ ଆଉ କଣ ନେବି। ହଁ।
ପୁଅତ୍ର ନେକ୍ଲେସ୍ ମିଳୁଛି।
ହଁ ନେଇକି ପଳେଇ ଆସିବୁ।
ହଁ। ଠିକ୍ ଅଛି ନେଇନେବୁ ଆଉ କଣ ମୁଁ ନେଇକି ପଳେଇ ଯିବି।
ଆଉ ତୁ ଗଲୁ ଏକୁଟିଆ ଗଲୁ ମତେ ଡାକିଲୁନୁ।
ଆଉ ମୁଁ କଲ କଲି ତୁ ଉଠେଇଲୁନୁ ସେଥିପାଇଁ ମୁଁ ପଳେଇ ଗଲି। ଦି ତିନି ଥର କଲ୍ କଲିଣି ତୁ ତ କେବେ ବି କଲ୍ ଉଠଉନୁ। ଏବେ କେମିତି
ହଁ ତ ରିସିଭ କରିପାରନି। ହଁ ଆଉ କାଳେ ବୁଲିବାକୁ ଯାଇନୁ।
ନା ନା ଏ ଏ ମୁଁ ଭାବୁଛି ତ ତ ସାଙ୍ଗ ତତେ ସାଙ୍ଗରେ ନେଇକି ପୁରୀ ଯିବି। ଆମେ ଦି ଜଣ ଗାଧେଇବୁ ପୁରୀରେ କେତେ ବଡ ସମୁଦ୍ର ଦେଖିବୁ ଫୁଡ ଷ୍ଟଲ ଖାଇବୁ। ଫିଷ୍ଟି କରିବୁ, ବୁଲିବୁ, ଡ୍ରେସ୍ କିଣିବୁ, ବହୁତ ମଜା କରିବୁ। ଆଉ ଗା ଗାଡିରେ ଆମେ ଯିବୁ। ନିଡିଜେ ମିଜେ ବଜେଇକି ବୁଲିବୁ ଆଉ କଣ।
ହଁ ହଁ ତ ଆଟ ମୁଁ ଯିବି। ତୁ ଯେବେ ଯିବୁ। ଆଗରେ ମତେ ଦି ଦିନ ଆଗରେ କହିବୁ ଆମେ
ଠି ହଉ ହଉ। ଆମେ ନହେଲେ ପହରଦିନ ଯିବୁ। ଆଉଥରେ ପୁରୀ ଯିବୁ ଆମେ ସାଙ୍ଗମାନେେ ସମସ୍ତେ ଆଉ ତୋ ବାପା ମା ମୋ ବାପା ମା ଆମେ ସମସ୍ତେ ପଡେଇଯିବୁ। ଏ ଏକୁଟିଆ ଗଲେ ଭଲ ଲାଗିନ ବାପା ମାଆଙ୍କୁ ସାଙ୍ଗରେ ନେଇକି ଯିବୁ ଯୋଉ ଜିନିଷ କିିଣିବ ବାପା ମା କିଣେଇଦେବେ ଆଉ କଣ ଆମେ ଏମିତି ଯାଇକି ବହୁତ ସାରା ହଁ ବହୁତ ମଜା ଆସିବ। ଆମେ ମାନେ ମଜା କରିବୁ ଆଉ କଣ। ଆଉ ତୁ କିଛି କହୁନୁ ମୁଁ ଟିକେ ଶୁଣୁଛି। ତୋର ଦେହ ଭଲ ଅଛି ନା।
ଯାଇଥିଲି ବୁଲି ବାଲିକି ଆସିଥିଲି। ଲୁଗା ପଟା ନେଇକି।
କୋଉଠି ଯାଇଥିଲୁ?
ମୁଁ ଏଇ ମାର୍କେଟ ଯାଇଥିଲି ବୁଲିିବାଲିିକି ଡ୍ରେସ ଫ୍ରେସ୍ ନେଇକି କିଣା କିିଣି କରିକି ଆଣିଲି ସବୁ।
ହଉ ହଉ। କେତେ ମଜା ଆସିଲା?
ହଁ ବହୁତ ମଜା ଆସିଲା ସେଠି ମୁଁ ଖାଇଲି ଗୁପଚୁପ ଆଇସ୍କ୍ରିମ୍ ଦହିବରା ସବୁ ଖାଇଲି ଦି ତିନିଟା ଦୋକାନ ବୁଲିକି ଡ୍ରେସ ନେଇକି ଆସିଲି।
କୋଉ ଡ୍ରେସ୍ ଆଣିଲୁ?
ମୁଁ ଆଲି କ୍ରପଟପ।
ହୁଁ। ମତେ ଫଟୋଟା ପଠେଇବୁ ମୁଁ ଦେଖିବି ସେ ଡ୍ରେସ ଟା କେମିତିଆ ଆସ ଆସ ଆସିଛି ମୁଁ ମା ବି ଯାଇ ଥିଲେ ମୋ ପାଇଁ ଦିଟା ଦି ତିନିଟା ଜୁ ଜୁତା ନେଇକି ଆସିଛନ୍ତି। ଚପଲ ବଢିଆ ବଢିଆ ଡିଜାଇନ ଅଛି। ବହୁତ ଭଲ ଲାଗୁଛି ଗୋଟେ ପିଙ୍କ କଲର ର ଗୋଟେ ପିଆଜି କଲର ର ଗୋ ଗୋଟେ ପଲପଲ କଲର ର ବଢିଆ ବଢିଆ ଅଛି ମୁଁ ବି ତୋତେ ଫଟୋଟା ପଠେଇବି।
ହଁ ତୁ ବି ମତେ ଦବୁ ମୁଁ ବି ତତେ ଦେବି ଦି ଜଣ ଦେଖି ଯିବା ଆଉ।
ହଁ। କା କାଲି ଚାଲୁନି ଆମ ଦି ଜଣ ଲଗ ବଜାରକୁ ଯିବା କିଛି ଖାଇ ପିଇକି ଆସିବା।
ହଁ ଯିବା ବୁଲି ବାଲିକି କିଛି ଖାଇ ପିଇକି ମଜାମସ୍ତି କରିକି ଆସିବା ଆଉ।
ହଁ ଆମେ ଦି ଜଣ ଯିବାନା ସାଙ୍ଗମାନଙ୍କୁ ବି ଡାକିବା।
ଆମେ ଦି ଜଣ ଯିବା ତାପରେ ଦେଖିବା ସାଙ୍ଗ ମାନଙ୍କ ତ ଯିବା ଆଉ।
ହଁ। ହଉ ଦେଖିବା ଆମ କୁଆଡେ ଯିବା। ଜୋଆଡ଼େ ଯାଇକି ବ ତୁ। ମୁଁ ଖାଇଥିଲି ର କଣ ଖାଇଥିଲି ଭାତ ଖାଇଥିଲି ଡାଲି ଖାଇଥିଲି ଆଉ ଭଜା ଖାଇଥିଲି ଆଉ ଆମ୍ବ ଖାଇଥିଲି ଆମ ଆମ ଗଛରେ ବହୁତ ସାରା ହେଇଛି। ନେବୁ।
ହଁ ଖଟା ନା ମିଠା।
ମିଠା ଆମ୍ବ ଅଛି।
ହଁ ମତେ ବୀ ଦି ତିନିଟା ଦବୁ ଆଣିକି।
ହଉ ହଉ ମୁଁ ଦେବି ଦି ତିନିଟା ଚାରି ପାଞ୍ଚଟା ଦେଇଦେବି ଦି। ତିନଟା ନେଇକି କଣ କରିବୁ ବଢିଆ ବଢିଆ ଆମ୍ବ ସବୁ ଅଛି କଞ୍ଚା ଆମ୍ବ ଯେବେ ଥିଲା ତୁ। ଖ ଆସ। ତୀଲୁନୁ ମୁଁ ତୋତେ ଦେଇଥାନ୍ତି। କଞ୍ଚାମ ଆମ ଖାଇଥାନ୍ତୁ। ସେଟା ବହୁତ ଟେଷ୍ଟ ଲାଗେ
ଚାଏ ପାଇଲିନି?
ତୋ ଗଛରେ ଯେବେ କୋଡିଏ ହବ ମତେ? ମତେ ଦେବୁ ଠିକ ଅଛି
ହଁ ମୁଁ ଦେବି ଆମ ଗଛର ପଡ଼ିବ ମିଠା ମୁଁ ଦେବି ତତେ ତୁ ଖାଇବୁ।
ହଁ ଦେଖିବା ଏତେ ଟେଷ୍ଟି କୋଡି ମୁଁ ବି ଖାଇପାରିବି କି ନାହିଁ?
ହଁ ତୁ ଆମ୍ବ ଦେବୁ ମୁଁ କୋଳି ଦେବି ଆଉ ହଁ ଏଠି ପ୍ରବଳ ଗରମ ହଉଛି।
ଏସି ନାହିଁ।
ନା ବା।
ଗୋଟେ ଏସିି ଲଗେଇ ଦଉନୁ।
ଲଗେଇଦେବା ଦେଖିକି ତମର ଅଛି।
ନା ନା ମୁଁ ଭାବୁଛି ତୁ ମତେ ଏସି କିଣିକି ଦେବୁ ମୁଁ ଲଗେଇଦେବି।
ହଉ ଦେଇଦେବି ସାଙ୍ଗ ତ ଅଛୁ ଆଉ।
ହଁ କୋ। ଥିଲେ ଦେବି କହୁନୁ। ମୁଁ ସେଇଦିନ ଏସିରେ। ଶୋଇବୁ ମୁଁ ରାତି ସାରା ଶୋଇବିନି ଯୋଉ ଦିନ ତୁ କହିବୁ ମୁଁ ଏଇ ଦିନ ଦେବି
ଏଇ ଗୋଟେ ପଠେଇଦେବି କାଲି ପରଦିନ ଦି ଚାରି ଦିନ ଭିତରେ ଆଉ
ହଁ ମିଛ କଥା କହୁଛୁ ତ
ନା ନା ଦେଖିବି ସତରେ ଯାଇକି ଥିବ ତୋ ଘର ଆଗରେ ହଁ।
ହଉ ମୁଁ ଦେଖିବି ତୁ। ପଠଉଛୁ କି ନାହିଁ।
ମୁଁ ପଠେଇବି ଦେଖିବୁ ତୁ।
ହଁ ଏ ମେହେନ୍ଦି ଲଗେଇବୁ ମୁଁ ଗୋଟେ ବଢ଼ିଆ ବଢ଼ିଆ ଡିଜାଇନ ଶିଖିଛି ମେହେନ୍ଦି ଲଗେଇବୁ।
ହଁ ହଁ ମୁଁ ଲଗେଇବି ଲଗେଇବି
ହଉ।
ତୁ କୋଉ ଦିନ ପୁରୀରେ ଆସିବି କହିବୁ ମୁଁ ଯିବି।
ହଁ ତୁ ଯୋଉ କହି। ମାଙ୍କୁ ଯୋଉ ଡ୍ରେସ ଦେବୁ ସିଲେଇ ସିଲେଇ କରିବା ପାଇଁ ସେ ଡ୍ରେସ କେମିତି ଡି। ଜାଇନ୍ କରିବୁ ଟିକେ କହିଲୁ।
ଅ ମୁଁ ସେଟା ସାରାରା କରିବି ତ
ହଁ ଆଉ ଉପର କେମିତି ଡିଜାଇନ କରିବୁ।
ଉପର ସେଇ କଟା କୁର୍ତ୍ତି ଆଉ
କଟା କୁର୍ତି କରିବୁ ଫ୍ରକ୍
ହଁ ନାଇଁ କଟା କୁର୍ତି କରିବି
ହଉ ତୁ ଯୋଉ ସିଲେଇ ଶିଖିବାକୁ ଯାଇଥିଲୁ କଣ ହେଲା ଶିଖିଲୁ କି ପଳେଇ ଆସିଲୁ,
ନି
କାହିଁକି?
ଯାଇନି ପଳେଇଥିଲି ବୁଲିବା ପାଇଁ ଏବେ
ହଉ ହଉ ଯିବୁ ନା ସିଲେଇ କାମ ପୁରା ଶିଖିଦବୁ ମୁଁ ଯେମିତି ଶିଖି ଯାଇଛି ପୁରା, ତୁ ବି ଶିଖିଦେବୁ ଭଲ ହବ ତୁ ଶାଶୁ ଘରକୁ ଯିବୁ ଏତେ ପ୍ରେବ୍ଲେମ ହେବନି ତତେ,
ହଁ ଅ ଆଉ ତୁ କହୁଛୁ ଏବେ ମୁଁ ଶିଖି ଯିବି,
ହଁ ମୁଁ କହିଲି ମୁଁ ଯେମିତି କହିଲି ତୁ ଶିଖିଯିବୁ ତ
ଆଉ ତୁ କଣ ସାଙ୍ଗ ତୁ କହିଲୁ ଶଖିଯିବି
ହଉ ହଉ ମୁଁ ତତେ ଆଶୀର୍ବାଦ ଦଉଛି ତୁ ଶିଖିଯିବୁ, ଜମା ବି ଟେନସନ ନେ ନା ଆଉ ଘରେ ଘରେ କଣ କରୁଛନ୍ତି ସମସ୍ତେ? ମୁଁ ଶୁଣିଥିଲି ତୋର ସାନ ପିଇସୀ ଆସିଛନ୍ତି ତାଙ୍କ ଝିଅ କଣ କରୁଛି ଏତେ ଛୋଟ ଟା,
ସେମାନେ ଏବେ ବାଟରେ ଅଛନ୍ତି,
ଆସିନାହାନ୍ତି ତାଙ୍କ ସାନ ଝିଅ ମତେ ବହୁତ କିଉଟ୍ ଲାଗେ, ମତେ ବହୁତ ପସନ୍ଦ ଯୋଉ ମୋ ସାନ ମାଙ୍କ ବି ଝିଅ ଏତେ କ୍ୟୁଟ୍ ହେଇଛି ନା ସେ ମତେ ବହୁତ ମୁଁ ମୋର ମନ ହଉଛି ମୁଁ ଖାଲି ତାକୁ ହିଁ ଦେଖିଥାନ୍ତି କେତେ କ୍ୟୁଟ ଅଛି ସେ ଆସିଥାନ୍ତା ଆସିଛି ଆମ ଘରକୁ ଏବେ
ହଁ।
ହୁଁ ମୁଁ ତା ସାଙ୍ଗରେ ହିଁ ଖେଳ ଖେଳୁଥିଲି। ହଁ ମୁଁ ବି ତା ସାଙ୍ଗରେ ହିଁ ଖେଳୁଥିଲି ସିଏ ଖାଲି ଦେଖି ଦେଖିକି ହସ ଯିବ
ହ ହଉ ମୁଁ ଯିବି ତମ ଘରକୁ ଦିନେ ତା ସହିତ ଖେଳିକି ତାକୁ ଦେଖିକି ନେଇ ଆସିବି।
ହଉ। ମୁଁ ଭାବୁଛି ଆ ଏ ଆର ଥରେ ଯୋଉ ଯିବି ମୁଁ ନ ନ୍ଦନକାନନ ଯିବି। ତୁ ମୋ ସାଙ୍ଗରେ ନନ୍ଦନ କାନନ ଯିବୁ କି ବାପା ମନ କରୁ ଛନ୍ତି ଏବେ କାହାକୁ
ନା ନା ଯିବି ଯିବି ଦେଖିବା କଣ ହଉ ଛି।
ହଉଛି ଠିକ ଅଛି ଯିବି ଆଉ କଣ।
ହଁ ମୋର ବି ଗୋଟେ ଜାଗାକୁ ଯିବାର ଅଛି। ଯଦି ମୁଁ ଗଲି ତତେ କହିବି ଯିବା ସାଙ୍ଗ ହେଇକି।
ହଁ ହଁ ସାଙ୍ଗ ହେଇକି ଯିବା।
ହୁଁ ମୋର ଓ୍ବାଟର ପାର୍କ ଯିବାର ଅଛି ଯଦି ଗଲି ତ ତତେ ତେ କହିବି ଆମେ ଦି ଜଣ ସାଙ୍ଗ ହେଇକି ଯିବା।
ହଁ ମତେ ୱାଟର ପାର୍କ ବି ଯିବା ପାଇଁ ବହୁତ ମନ ମୁଁ ୱାଟର ପାର୍କ ବି କେବେ ଯାଇନି ମୁଁ ଯେମିତି ପୁରୀ ବି ଯାଇନଥିଲି ଏବେ ଗଲି ୱାଟର ପାର୍କ ଏବେ କେବେ ବି ଯାଇନି।
ହଉ ଆମେ ଦି ଜଣ ସାଙ୍ଗ ହେଇକି ପଳେଇବା।
ହୁଁ ନେବେ ତ ତୁ ନେ ନେଇକି ଯିବୁ ତ?
ହଁ ହଁ ନେବି। ତୁ ମତେ ନେଇକି ଯିବୁ ମୁଁ ତତେ ନେବିନି।
ହଁ ନ ନେଇକି ଯିବି ଗଲେ ନା ମୁଁ ରାଗି ଯିବି ତୋ ଉପରେ।
ନା ନା ନା ନା ତୁ ମୋ ସାଙ୍ଗ ଅଛୁ ମୁଁ ତତେ ନେଇକି ଯିବି।
ନ ନେଲେ ମୁଁ ତ ତେ ଛାଡିବି କିଅଣ।
ହଁ ମୁଁ ନେଇକି ଯିବୀ ତମ ଘରେ କଣ କରୁଛ ଛନ୍ତି ସମସ୍ତେ ।
ମୋ ଘରେ ମୋ ମାଆ ବସି ସିଛନ୍ତି ମୋ ଭାଇ ଖେଳିବାକୁ ଯାଇଛି ଆଉ ବଡ ଭାଇ ସେ ବସିଛି ତା ସାଙ୍ଗ ମାନଙ୍କ ସହିତ।
ହୁଁ ଆଚ୍ଛା । ଆଉ ତା ଦେହ ଭଲ ଅଛି । ଆମ ଘରେ ବି ସମସ୍ତେ ବସି ଛନ୍ତି ଆଉ ।
ଆଉ ତମ ଝିଅ ।
ହଁ ଝିଅ ବିି ସେଇ ଖେଳୁଛି ଆଉ ।
ହଁ ଆଉ ତୁ କୋଉ ଦିନ ମୋ ଘରକୁ ଆସିବ କହୁନୁ ମୁଁ ତୋତେ କେବେ ସେ ଦିନ କେତେ ଦିନ ହେଲାଣି ଦେଖିନି । ମୁଁ ଏତେ ଦୂରରେ ଅଛି କି ତୁ ମୋ ଘର ତୋ ଘର ଠାରୁ
ହଁ ପା ବହୁତ ଦୂର ହେଇଯାଉଛି ।
ହଉ ଏତେ ଦୂର ହେଇଯାଉଚୁ ମୁଁ ତ ନିଜେ ଜାଣିପାରୁନୁ ଏତେ ଦୂର ହେଇଯାଇଛି ବୋଲି ।